ଓ।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
ହ୍ୟାଲୋ। ହଁ କଣ କରୁଚୁ?
ନାଇଁ ଏଇଠି ବାହାରେ ବୁଲୁଚି। ତମେ?
ମୁଁ ଏଇଠି ଘରେ ବସିଥିଲି, ଆଉ କଣ କରିବି।
ଓ ଖାଇ ସାରିଲୁଣି? ମେଘୁଆ
ନାଇଁ ମ ଖାଇନୁ ଆଉ ଟିକେ ହେଲେ ଖାଇବୁ ଆଉ।
ଆମ ଇଆଡ଼େ ମେଘୁଆ କରିନି।
ନାଇଁ ଆମର ଟିକେ ସନ୍ଧ୍ୟାବେଳକୁ ମେଘୁଆ କରିଥିଲା ତ ଏମିତି ହେଇକି ଅଛି ଆଉ। ନାଇଁ ବର୍ଷା ହେଇନି, ଏମିତି ସନ୍ଧ୍ୟାବେଳୁ ଖାଲି ମେଘୁଆ କରିକି ଅଛି ଆଉ।
ହୁଁ ହୁଁ ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଆଉ, କଣ କରିବା ସବୁଦିନ ବର୍ଷାରେ ଯିବା ଆସିବା ହେରି, ଦେହ ଭଲ ହେନ୍ତି ଆଉ।
ଉଁ ହୁଁ କଣ, କୋଉଠି କାମ କରୁଛ ନା ପାଠ ପଢୁଛ? ପାଠ ପଢୁଥିବା ବୋଧେ!
ନା ନା ହଁ ପାଠ ପଢୁଛୁ ନା, ସେ ଯିବା ଆସିବା ଖାଲି ଟିକେ କଷ୍ଟ ହଉଛି ତ।
ଗାଁ ର ବାହାରେ ପାଠ ପଢୁଛ ତାହେଲେ।
ତି ଆଉ।
ଓହ ଯିବା ଆସିବା ନା ରହିକି ପଢୁଛ?
ଯିବା ଆସିବା ନା ରହିକି କାହିଁକି ଦେହ ଖରାପ, ଯିବା ଆସିବା ପାଇଁ ଏମିତି ଖରା ବର୍ଷା ଟିକେ ବା ବାଯିକି ଦେହରେ
ହଁ ଆ ନାଇଁ ଆମ, ଆମେ ଯେତେବେଳେ ପଢୁଥିଲୁ, ଆମ ଆମେ ବି ଯିବା ଆସିବା କରିକି ପଢୁ।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
ଘରେ ହଷ୍ଟେଲରେ ରହିବା ପାଇଁ କହିଥିଲେ କିନ୍ କିନ୍ତୁ ହଷ୍ଟେଲର ଖାଇବା ପିଇବା କଥା ତମେ ଜାଣିଥିବ ତାପରେ ଗମେଣ୍ଟ୍ ର ଅ-କମେ କଲେଜରେ କଣ ମାନେ ବେଶୀ ଭଲ ଖାଇବା ଦିଅନ୍ତିନି ନା। ତ ସେଥିପାଇଁ ମୋର ଇଚ୍ଛା ହୁଏନି ରହିବା ପାଇଁ।
ହୁଁ ଆମର ଏମତି ଏ ସାଙ୍ଗଗୁ-ଏପଟ ସାଙ୍ଗଗୁଡା ସେମତି କୋହୁଛନ୍ତି ସେଇଠି ରହିବାକୁ ମାନେ ଘ ଘର ନେଇକି ଯେ ଘରେ ମନା ମନା କରୁଥୁଲେ କହିଲେ ସେ ଏଠି ତ ସେଇ ତାଠୁ ବି ଅଧିକ ନା ମାନେ ଏଇଠି ମନେକର ଘର ଭଡା ନେଇକି ରହିବ ଚାରି ହଜାର ପାଞ୍ଚ ହଜାର ଯାହାହେଲେ ବି ନେ ବେ ନା ନାଇ ଅତି ବେଶରେ ଘରଭଡା ତିନିଚାରି ଜଣ ବି ରହିଲେ ହେଲେ ହେଲ୍ ହେଲେ ବି ଦିହଜାର ଟଙ୍କା ନିଜେ ହାତରୁ ଯିବ। ଏମତି ଯିବା ଆସିବା କାହାରିକି କାଇଁ ଆଠଶହ ଟଙ୍କା ଖର୍ ହଁ ପା ସେଇୟା ଏମତି ଯିବା ଆସିବା କରିକି କାହିଁକି ହଁ କଣ କି?
ବେ ମୁଁ କହିଲି ତମେ ଯୋଉ ଦିହଜାର କହିଲ ସେଇଟା କମ ପଡିଯିବ ଆହୁରି ଅଧିକ ଖର୍ଚ୍ଚ ହବ।
ହଁ ପା ସେଇୟା।
ହଁ। ତାପରେ ବି କଣ ତମ ହଁ ତାପରେ ଖାଇବା ପିଇବା ଖର୍ଚ୍ଚ ପୁଣି ନିଜର ସୁବିଧା ହାଲ-ଶୁବିଲା?
ହଁ।
ମୁଁ କହିଲି ଖାଇବା ଖାଇବା ପିଇବା ଖର୍ ଚ ତାପରେ ବି ନିଜର ସୁବିଧା ଅସୁବିଧା ଅଛି ନା ନାଇଁ। ଦେହ ଖରାପ ହେଲା ଗାଁରେ କଣ ବାବାମାଆ ବାବାମାଆ ଅଛନ୍ତି ଆରାମସେ ଯାଇକି ଆଣିପାରିବ ନହେଲେ ନାଇଁ ତମେ ଗାଁ ଗହଳିରେ ଦେଖିବ ରହୁଚେ ଯୋଉ ଚିକିତ୍ସା କରିବା ପାଇଁ ଯୋଉ ହୋମିଓପାଥି ଔଷଧ ବି ଦୋଉଛନ୍ତି।
ହଁ ହୁଁ।
ତ ତାପରେ ଜଣାଶୁଣାଙ୍କୁ ଯାଇକି ଆଣିବ ଭାରି। ବାହାରେ ରହିଲେ କେତେ କଣ ଅସୁବିଧା।
ହଁ ସେଠି ବି କହିଲା ସେ କହିଲା ଆଉ ଏ ସାଙ୍ଗଟା କହିଲା ଆଉ କଣ କି ରୁହ ସେ ବି ତ ହେଲାଣି ଯାହେଲେ ବି ପଢା କେତେ ଦିନି ହେଇଗଲା ଲାଣି ଆଉ ଗୋଟେ ଘର ଦେଖିକି ରହିଯିବା କାଇଁ ଯିବା ଆସି ସିବା କରିବା ବୋହୁତ ବାଟ ହୋଉଛି ତ ତୁ କ ଏମିତିରେ ଦେଖିବାକୁ ଗଲେ ଅଧିକ ଟଙ୍କା ଖର୍ ର୍ଚ୍ଚ ହୋଉଚି ତ କାଇଁ ଅଯଥାରେ ଯିବା ଆସିବା କରିକି କାଇଁ ଯିବନି ଭାରି ଘରେ ପୁଣି ନିଜ ଦେହ କି କଣ ଖରାପ ହେଲା ଏଇଟି ହଠାତ୍ ସାଙ୍ଗେ ସାଙ୍ଗେ ଘରକୁ ଫୋନ କରିପାରିବ କି।
ହଁ ଇଏ ତମେ ଯୋଉଠୁ ତମେ ଯୋଉ ଗାଁରେ ରହୁ ଚ ସେଇଠୁ କେତେ କିଲୋମିଟର୍ କି ତମ କଲେଜ।
ଅଁ ଯାହେଲେ ବି କୋଡିଏ କିଲୋମିଟର ହେଇଯିବ।
ଆଉ କୋ-ହୋଉ କୋଡିଏ କିଲୋମିଟର କୁ କୁ ବସରେ ତମେ ଯାଇପାରୁନ?
ସେଇୟା ପା ସେଇୟା ନା ନା
ନାଇଁ ଯଦି ମାନେ ଏ-ଯଦି ମାନେ ତ୍ୟ ମାନେ ଅତି ବେଶୀରେ ସେଇ ପଇଁତିରିଶି ଚାଳିଶି ଯଦି ହେଇଥାନ୍ତା
ହୁଁ।
ତ ଗୋଟେ ପ୍ରକାରେ ହଁ ଏତେ ବାଟରୁ ଯା-ଆସୁଚି ତ କଣ ପାଇଁ କାହିଁକିନା ବ୍-ରେଡି ହବା ପଡିବ ଦି ତିନି ଘଣ୍ଟା ପୂର୍ବରୁ ବାହାରିକି ଯିବାକୁ ପଡିବ ତାପରେ ମନେକର କିଛି ଏ ପରୀକ୍ଷା ହେଟା ଟାଇମକୁୁ ସେମିତି ଅଛି ସୁବିଧା ଅସୁବିଧା।
ହଁ ମୁଁ କଁ ଘରେ କହିଲି ତ ହଁ ନାଇଁ ଅଛନ୍ତି ସାଙ୍ଗ ଏମିତି ତିନ ତିନି ଚାରି ଜଣ ଅଛନ୍ତି। ନା ଆଉ ଜଣେ ଜୀବନୀ ମାନେ ସମସ୍ତେ ମନା କରିଦେବେ କି ଆମେ ବି ରହିବନି ବୋଲିି।
ହୁଁ ତାପରେ ବି କଣ ଆମେ ଖାଲି ଆମ କଥା ଦେଖିଲ ବାବା ମା? ଯାହା କହୁଛନ୍ତି ସେଇଟା ବି ଶୁଣିବା ଦରକାର ନା ଆଉ।
ହଁ ହଁ। ଆଉ ଆମେ ହଁ କରିଦେଇଥିବା। ସେ ଘରୁ କେହି ରାଜି ହେଉନଥିବେ ନିଜ ହାତରୁ ଖର୍ଚ୍ଚ କରି ନାଁ କଣ ପାଠ ଖର୍ଚ ଦେଖିବ ନା ନିଜ ଖର୍ଚ୍ଚ ଦେଖିବ। ବାହାରେ ରହିବ ବୋଲି ଇଛା କରିକି ଯାଇଥିବ ଦେଖିଲା ବେଳୁ କେହି ଗୋଟେ ଇଏ କରୁନଥିବେ।
ହୁଁ ବାକି ଆମ ସମୟରେ ମୋ କଥା ଯଦି କହିବି ମୁଁ ଏଠି ଯିବା ଆସିବା କରିକି ପଡୁଥିଲି ନା।
ତ ବେଳେ ବେଳେ କିଛି ଏ ମାନେ ଯଦି ଏମଜେନ୍ସି ଟାଇମ ଆସିଥିବ ଯେମିତି ପରୀକ୍ଷା ହେଇଗଲା ନହେଲେ ନାହିଁ ମୁଁ ପୁଣି ପ୍ରାକ୍ଟିକାଲ ସବଜେକ୍ଟ ନେଇଥିଲି ନା ତା ହେଇ ପ୍ରାକ୍ଟିକାଲ ଟାଇମ୍ ରେ ହବ। ବେଳେ ବେଳେ ଏମିତି ପଡିଯାଏ ବସ୍ ହିଁ ଆସେନି ତ ବହୁତ ଅସୁବିଧା ହୁଏ। ମାନେ ଏମିତି କୁସ୍ଚିତ ଟାଇମ ହେଇଛି। ଏବେ ସେ ଟାଇମ୍ ହେଇନି। କିନ୍ତୁ ଦିରୁ ତିନି ଥର ପ୍ରାୟତଃ ହେଇଛି।
ହଁ ନାଇଁ ଯାହାହେଲେ ବି ଏତେ ବର୍ଷ ପଢିବା ଭିତରେ ଏତିକି ତ ହିଁ ହବ ନା ଆଉ ତମେ ସେଇଠି ରହିଗଲେ ଘର ଭଡ଼ା ନେ ହାଁ
ହଁ ମାନେ ଗଲା ଆସିକି କେତେ ପ୍ରୋବ୍ଲେମ ହୁଏନି। ଏ ଅଟୋକା ଯାଉଛି ନା ତ ସେ ଏଥିରେ ଆରାମ ସେ କୁହ ମାନେ ଯାଇ ଯାଇପାରିବୁ କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ ଆସିଲେ ଆସିକି ଟିକେ ପ୍ରୋବ୍ଲେମ୍ ହୁଏ।
ହଁ ଆମେ ବି ସେପଟୁ ଆସିଲା ବେଳକୁ ଆମର ଖାଲି ଅଧା ବାଟ ମାନେ ଆମ ଗାଁର ଟିକେ ଆଁ ଆଗକୁ ଟିକେ ଯାଇ ଖାଲି ଗାଡି ଆସିପରିବ ତାଠୁ ଅଧିକ ଏପଟକୁ ଆସୁନି ଅଟୋ ହେକା। ଆଉ ସବୁ ବସ ଆସୁଛି। କାଲି ଅଟୋ କକୁ ଛାଡିଦେଇ ଆଉ ସବୁ ଆସୁଛି।
ହୁଁ ହୁଁ ଆରେ ତାପରେ ବି ଆମେ ହଁ ଆମେ ଯୋଉ ମୁଁ ଯୋଉଠି ପଉଠୁ ନଥିଲି ସେଇଠୁ ଆସିଲା ବେଳେ କେବଳ ଦଶ ରୁ ବାର କିଲୋମିଟର ଯାଏ ଅଟୋ ଯାଏ। ତା ବାଦେ ଆମ ଗାଁ ହଉଛି ଆଉ ପାଞ୍ଚ ଛଅ କିଲୋମିଟର ହେଇ ହେଇ ଆମ ଗାଁକୁ ସେଇଠୁ ଯଦି ଅଟୋ ଭଡା କରିକି ହିଁ ନବ ଆସିବାକୁ ପଡିବ।
ହଁ ସେ ସେଇଠିି ପୁଣି ରହିବାକୁ ପଡୁଥିବ ନା ଯୋଉ ଟା ଆଉ ଏମିତି ଦେଖୁଛ ଆ ଯୋଉ ରଜ ସଂକ୍ରାନ୍ତି ସଂକ୍ରାନ୍ତି ହେରୀକ ବି ପଡ଼ିଯାଉଛି। ଥରେ ଥରେ ମାନେ ଏମିତି ପରୀକ୍ଷା ଦେବା ଟାଇମ ରେ ସେତେବେଳେ ବି ବେଶୀ ଅସୁବିଧା ହଉଛି। ମାନେ ଗଲା ବେଳକୁ ହଁ ଘରେ କାହାକୁ କହିବ ଯ ଛାଡି ଦେଇକି ଆସିବେ। ଆସିଲା ବେଳକୁ ସନ୍ଧ୍ୟା ହେଇଯାଉଛି ପ୍ରବଳ।
ହୁଁ ତାପରେ ସଂକ୍ରାନ୍ତି ସଂକ୍ରନ୍ତି ଗାଦେ ସବୁ ଗାଡି ପ୍ରାୟତଃ ମାନେ
ହଁ ବନ୍ଦ ରହୁଛି। ଏମିତି ବଡ଼ ବସ ଯଉ ଭୁବନେଶ୍ଵରରୁ ଯୋଉ ବସ ଗୁଡା ଆସଛି ସେଗୁଡା ଏମିତି ଟିକେ ଯିବା ଆସିବା ହ ଆଉ ସବୁଗୁଡା ମାନେ ଆମର ଏଇଠି ଏଇ ଯୋଉ ଘରୋଇ ବସ୍ ଗୁଡା ଲୋକାଲ ବସ୍ ନୂୟାଗଡରୁ ଏମିତି ଆଉଜି। ଆଉ କୁଆଡେ ସେଗୁଡା ଟିକେ ବନ୍ଦ ହେଇଯାଉଛି ଆଉ
ଓହୋ। ଏଇତ ସଂକ୍ରାନ୍ତି ହେରେକାରେ ହେଲେ ଅଧିକ ଅସୁବିଧା ଆଉ
କରିବା।
ହୁଁ ବା ଆମ ଏଇଆଡେ ଦେଖୁନ ମେଘୁଆ ପାଗ କଲାଣି।
ହଁ ସେଆ ପା ବର୍ଷା ହେବ ମଧ୍ୟ ଆଉ ହ ହଉ ଯେମିତି ଖରା ହଉଛି ହେଲେ ବର୍ଷା ନହେଲେ ରହିହବନି।
ଏଇ କିଏ ଗଛହେଙ୍କା ଯୋଉ କାଟା ହଉଛି ସେଥିପାଇଁ ହଉଛି ନା ଆଉ।
ହୁଁ ସେ ବା ଆମର ଏଇ ପା ଦେଖୁନ ଆମ ଏଇଠି ବାରି ବାଡ ଗୋଟେ ନଦୀ ପାଇଁ ଗୋଟେ ବ୍ରିଜ ହଉଛି। ସେଠି ବ୍ରିଜ ମାନେ ଆଗରୁ କେତେ ଭଲ ଗଛ ହେଙ୍କା ଥିଲା। ଭଲ ଲାଗୁଥିଲା ମାନେ ଟିକେ ଇଏ ଏ ପୁରା ଗଛ ସବୁ କାଟି ଦେଇଛନ୍ତି। ପୁରା ଖାଲି ଖାଲି ଦେଖାହଉଛି ସେପଟେ ଗଲେ ହଁ ଏମତି ଟିକେ ଟିକେ ଏମତି ପବନ ହେବା କଥା ଆଉ ନଦୀରେ ତ ବିଲକୁଲ ପାଣି ହି ନାହିଁ।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
ହଁ ବା ସବୁ ଶୁଖିଗଲାଣି ଏତେ ଜୋର ରେ ଖରା ହଉଛି। ହଁ ମାନେ ଏତେ ଜୋରେ ଗଛ ହଁ। ହ୍ୟାଲୋ।
ଓଡ଼ିଶା ।
ହଁ କଣ କରିବା ଗଛ ଯେମିତି କାଟୁଛନ୍ତି ହେଲେ ଆଉ ହଁ କୁହ?
ମୁଁ କହିଲି ମହାନଦୀ ଓଡିଶାର ବଡ ନଦୀ ହେଇକି ମଧ୍ୟ ସୁଖ୍ ଖିଲାଣି ଆଉ ତମର
ହଁ।
ସେଟା କୋଉ ବାଦ୍ ପଡିବ କହିଲ?
ହଁ ସେୟା ପା ଯେମିତି ହେଲେ କାଟୁଛନ୍ତି ଗଛ ଯୁଆଡେ ମାନେ ସିଆଡେ ମାନେ ପ୍ରବଳ ଗରମ ହଉଛି। ବର୍ଷା ବି ଠିକ ରେ ହଉନି ଏବେ କହୁଛନ୍ତି ଅଧିକାଂଶ ବର୍ଷା ହବନି ବୋଲି କହୁଛନ୍ତି ଏ ବର୍ଷ।
ହଁ ଆଗରୁ କଣ ହଉଥିଲା କହିଲ? ଏଇ ଦି ତିନି ବର୍ଷ ତଳେ ଏ ଏବେ କଣ ଜୁନ ମାସ ଚାଲିଲଣି ନା।
ହୁଁ।
ତ ଏତ ଆସିକି ପ୍ରାୟତଃ ବର୍ଷା ହବା କଥା ଏତେ ଖରା ହବା କଥା ନୁହଁ, ଏବେ ଦେଖୁନ? ସା ତ ହଉନି ହଉନି ତା ସାଙ୍ଗକୁ ଯେତିକି ବି ଖରା ହଉଥିଲା ଦସ୍ ଦଶ ଗୁଣ ଖରା ହେଲାଣି।
ହଁ ମାନେ ଏବେ ତାର ମାନେ ଋତୁ ଗୁଡା ବି ଠିକ ରେ ଏବେ ହଉନି। ଯୋଉ ମାନେ ଗୋଟେ ଋତୁ ପରେ ଆଉ ଗୋଟେ ମେ ସେ କଣ ସେଇ ଋତୁରେ ହବ ଅଲଗା ଋତୁରେ ହଉଛି ତାର।
ଆମ ଉନ୍ମ ହୁଁ ଆମ ଭାରତରେ କଣ? ଆଁ ଗ ଗ୍ରୀଷ୍ମ, ବର୍ଷା, ଶୀତ ତିନିଟା ଆଙ୍କ ଋତୁ ଅନୁଭୂତ ହୁଏ। ଏବେ କିନ୍ତୁ ଦେଖିବା ଗ୍ରୀଷ୍ମ ଅନୁହ ଶୀତ ହଉଛି ତା ସାଙ୍ଗକୁ ଶୀତ ନାମକୁ ମାତ୍ର ବର୍ଷା ତ କେମିତି ତମେ ଜାଣିବି ପାରିବନି।
ହଁ। ଖାଲି ଗ୍ରୀଷ୍ମ ମାନେ ଶୀତ ଦିନେ ଗ୍ରୀଷ୍ମ ବି କହୁଛି ବର୍ଷା ଦିନେ ବି ସେ ଗ୍ରୀଷ୍ମ ବି କହୁଛି। ଗ୍ରୀଷ୍ମ ତ ଛାଡ ଯାହା ହବ ଯେତେ ଖରା ହଉଛି।
ବର୍ଷା ଦେଖିବ ଧୀରେ ଧୀରେ ଏଇ ଖରା ହିଁ ବ୍ୟାପିବ ଆମେ ଆଉ ମାନେ ଆଉ ଦେଖିବା ଆଉ ଦଶ ପନ୍ଦର ବର୍ଷକୁ କେବଳ ଶୀତ ମାନେ ଶୀତର ନା ଗନ୍ଧ ନଥିବ କି ବର୍ଷାର ବି। ନଥିବ କେବଳ ଗ୍ରୀଷ୍ମ ଋତୁ। ଯୋଉ ଅଣ୍ଟାର୍କଟିକା ଅଣ୍ଟାର୍କଟିକା ମହାଦେଶ ଦେ ଦେଖୁଣ କେମିତି କେବଳ ଥଣ୍ଡା ଆମ ଏମିତି ଆମ ଭାରତରେ ଦେଖିବ ଆଉ ଦଶ ବର୍ଷ ବେଳକୁ କେବଳ ଗ୍ରୀଷ୍ମ ଋତୁ ଚାଲିବ ପିଲାମାନଙ୍କୁ ଯେତ୍ କେତେବେଳେ ପଚାର ହବ ତମେ କେତେଟା ଋତୁ ଅନୁଭୂତ କରୁଛ ସେମାନେ କହିବେ ଆମେ ଗୋଟେ ଋତୁ ହେଁ ହେଁ। ହଁ ଆଚ୍ଛା ପିଲା ମା ଶୁଣୁ ହଁ। ଶୁଣୁନ ଏବେ ଆମ ଭାର ରତରେ ଏ ଭାରତୀୟ ଜନତା ପାର୍ଟି ର ରାଜ ଚାଲିଛି। ତ ଏଇ ପିଲାମାନଙ୍କ କଥାରୁ ଗୋଟେ କ ଥା ମ ମନେ ପଡିଲା ମୁଁ ଥରେ ଏମିତି ଦେଖୁଥିଲି ଆମର ବିଭିନ୍ନ ପ୍ରକାର ସୋସିଆଲ ମିଡିଆ ଆ ଅଛି ନା ତ ସେଇଥିରୁ ଗୋଟେ ମାନେ ଇନଷ୍ଟାଗ୍ରାମ ରେ ଦେଖୁଥିଲି ଯେ ଅଷ୍ଟମ ପଞ୍ଚମରୁ ଅଷ୍ଟ ଷ୍ଟମ ନା ହଁ ତାଙ୍କ ବହି ବଦଳିଚି ସେଇଥିରେ ସାହିତ୍ୟ ଗୋଟେ ବହି ଅଛି ଯେ ସାହିତ୍ୟ ପାଠରେ ବେଶିକାଲି କଣ ଗପ ନହେଲେ ଏଇ ଯୋଉ କବିତା ତାପରେ ଏ ସବୁ ବି ଷୟରେ ରହିବା କଥା କିନ୍ତୁ ଭୂଗୋଳ ବିଷୟରେ ଅଛି। ତାପରେ ଆଉ ସେମିତି ଇଂଲିଶ ବହିରେ ଏ ଗୋଟେଇ ଏଇ ଯୋଉ ହିନ୍ଦୀ ଗୀତ ଅ ଗୋଟେ ଯୋଉ ନିମ୍ବୁଡା ନିମ୍ବୁଡା ନାଁରେ ଗୋଟେ ଗୀତଟେ ଅଛି ସେଇ ଗୀତ ଅଛି।
ହଁ ହଁ ମୁଁ ବି ଏବେ ଏବେ ତ ି ମୋ ଭାଇ ବି ଗୋଟେ ପଢିିବି ନା ପଞ୍ଚମ କ୍ଲାସରେ ସେ ମତେ ଦେଇଥିଲା ବହି ଏମିତି ଯୋଉ ପେପର ଉପ ପନି କାଗଜ ସେଟାକୁ ପକେଇବାକୁ ମୁଁ ବହି ଏମିତି ଖୋଲୁ ଖୋଲୁ କି ମୁ କହିଲି କଣ ଇଂଲିଶ ଭିତରେ ଏଇ ଗୀତ କଣ ଆସିଲାଣି କି
ହଁ ପା ତାପରେ ଇଂଲିଶ ବହିର ଇଂଲିଶ ବହିର ଲାଷ୍ଟ ଆଡୁକୁ ଦେ ଦେଖିବ ଯୋଉ ରଜ ଦୋଳି କଟମର ବିଷୟରେ ଗୀତ ଦେଇଛି
ହଁ ଇଂଲିଶ ବାୟରେ ଫୁଣି ହେଇଟା ଅଛି।
ପାଠ ପଢିବାକୁ ଯିବେ ନା ଗୀତ ଗାଇବାକୁ ଯିବେ
ସେଇଆ ପା ଘରେ ବି ଏଠି ସେଇଟା ସେଇଟା ନାଇଁ ମୁଁ କଣ କହିବି ଆଉ ରଖ ତାହେଲେ ଆଉ ଟିକେ କାମ ଅଛି ତ ରଖ।
ହଁ।